ହ୍ୟାଲୋ। ଭଏସ ଆସୁଚି ମୋର?
ହୁଁ ହୁଁ ଆସୁଚି।
କିଲିଅର ଅସୁଚି?
ହଁ ହଁ।
କଣ କରିୁଥିଲେ ଖାଇସାରିଲେଣି?
ହଁ ଖାଇସାରିଲିନି ମୁଁ ଯାଇଥିଲି ଟିକେ ଢେଙ୍କାନାଳ ଯାଇଥିଲି ଢେଙ୍କାନାଳରୁ ଆସିକି
ଓ ଢେଙ୍କାନାଳରେ ତ ଏବେ ବହୁତ ବଢିଆ ଇଏ ଅଛି। ୱେଦର ଟା ନା ରିଲ ଗୋଟେ ଆସିଥିଲା ମୋ ସେଆ ସେଇ ରିଲ ପାଇଁ ଯାଇଥିଲେ ଭିଡିଓ ସୁଟ କରିବା ପାଇଁ?
ନା ନା ଏମତି ବୁଲାବୁଲି ପାଇଁ ଯାଇଥିଲୁ ଆଉ। ଗୋଟେ କାମ ଥିଲା କ କଟକ ରେ ବି ଗୋଟେ କାମ ଥିଲା ସାରିକିନା ଆସିଲୁ ଆଉ। ସାରିକିନା ଅ ସକାଳୁ ଗଲେଇ ଆଠଟା ବେଳୁ ଏବେ ଆସିକି ଜଷ୍ଟ କୋଡିଏ ମିନିଟ୍ ଖଣ୍ଡେ ହେଲା ଆସି ପହଞ୍ଚିଲି ଖାଇଥିଲି ସାଢେ ଚାରିଟା ବେଳେ ଖାଇଥିଲି ବହୁତ ଡେରିରେ ରେ ଖାଇଲି।
କଣ ଖାଇଥିଲେ?
ସେଇ ଭାତ ଡାଲ ହୋଟେ ଯାଇଥିଲି ଭାର ଆଉ ପୋଟଳ ତର୍କାରୀ ଆଉ ଶାଗ ଭଜା ଭଜା ଆଉ ଅହ ଚିପ୍ସ୍।
ହଁ କରେଲା ଚିପ୍ସ୍ ମୋର ବୋହୁତ୍ ଫେବ୍ରେଟ୍ଟା କରେଲା ଆପଣଙ୍କୁ ଭନ ନାଗେ।
ହୁଁ ହୁଁ ମତେ ବଢିଆ ଲାଗେ।
ହୁଁ ମତେ ବି ତ ବଢିଆ ନାଗେ।
ମତେ ମସ୍ଲା ଦେଇ ଭାଜିଲେ ବି ସେଟା ଆହୁରି ବଢିଆ ଲାଗେ।
ଘରେ ବି ତିଆରି ମୁଁ କରେ ମତେ ବି ବହୁତ ବଢିଆ ନାଗେ କ୍ରିସ୍ପି କରିକି କରେ।
ଆଉ ତମେ କଣ କରୁଛ। ନା ନା ବର୍ଷା ନାଇଁ।
ଗୋଟିଏ ମୁଭି ଡାଉନ୍ଲୋଡ଼୍ କର୍ଥିଲି ସେଇଆ ଦେଖିବି ଯାଉଚି ଚାର୍ଜ ନାହିଁ।
ହୁଁ ହୁଁ ଆମର ବା କାଲିଠୁ ସେମ୍ତି ଲାଇନ୍ ଯାଇଚି ଏ ପର୍ଯ୍ୟନ୍ତ ଆସୁନି ଆଉ।
ହଁ ମ। ଆମ ମାମୁ ଆଡେ ଘରେ ଦି ତିନି ହେଲା ଗଲାଣି ଆସିନି ଏବେ ଯାକେ। ମୋ ବୋଉ ଆଜି ଆସିଗଲା କହିଲା ମୁଁ ଆଉ ରହିପାରିବିନି ମୁଁ ଯିବି। ଯାଇକି ସକାଳେ ତାକୁ ନେଇକି ଆସ୍ଲି।
ଓହୋ ଆସ୍ସାଇଲେନି ତାହେଲେ।
ହଁ ହଁ ଆସିଲେ ଆଜି ସକାଳେ ଆସିଲେ। ଖାଇକି ଶୋଇଚି।
ଆଉ ଖାଇଲ କଣ।
ଖାଇ ମୁଁ ଖାଇନି ମାନେ ସକାଳେ ଖାଇଥିଲି ବୋଉ ନେଇକି ଆସିଥିଲା। ଚକ୍ଲେଟ୍ ଏସବୁ ଖାଇ ଦେଇଥିଲେ ଆଉ ଖାଇଲିନି। ଏବେ ଖାଇବି ଚା ଆଉ ବିସ୍କୁଟ୍ ଖାଇବି।
ଓହୋ।
ଆଉ ହଁ ଦେହ ଠିକ୍ ଅଛି ଖାଲି କାଂଶ ଟିକେ ହେଇଚି ନା। ସେଇଟା ହୁଁ। ହଁ ମେଡିସିନ ଅଛି ଘରେ ଥିଲା ବୋଉ କହୁଥିଲା ଖାଇଦେବୁ ମୁଁ ହଁ ମେଡିସିନ ଖାଇବାକୁ ଭଲ ପାହା ନ୍ତି। ଆଜି ଆସିଲେ ବୋଉ ପାଟି କରିକି ଖୋଇଲା।
ତମକୁ ଏବେ ଟିକେ ଫାଙ୍କା ମିଳିବ ଆଉ।
ହଁ ହଁ ସେ ରହିଲେ ଘରେ କାମ ଥିଲେ ବି ଭଲ ଲାଗେନା ନ ରହିଲେ କାମ ନଥିଲେ ବି ଭଲ ଲାଗେନା।
ହୁଁ ହୁଁ।
ମା ରହିଲେ ସବୁ ଭଲ।
ହଁ ହ ଆଉ କଣ ଖାଇଥିଲ କଣ ଆଜି।
ସକାଳେ ଖାଇଥିଲି।
ଆଉ ଖାଇନା ଏପର୍ଯ୍ଯନ୍ତ।
ନା ରୁଟି ଅଣ୍ଡା ଖାଇଥିଲେ ଏବେ ଖାଇନି ଯାଉଛି ଖାଇବି।
ହୁଁ ହୁଁ।
ଚଉମିନ୍ ଥୁଉମିିନ୍ ଆଣିବାକୁ ଯିବି ଯାଉଛି ବଜାର ବଜାରରୁୁ ନେଇକି ଆସିକି ଖାଇବୁ।
ଓହୋ ବଜାର୍ ଯିବ ଏବେ ତାହାଲେ।
ହଁ ଏବେ ଯିବି ଯାଉଛି ପିଲା ଅଛନ୍ତି ସେ ଚାଉମିିନ ଫାଉମିିନ କଣ ରୋଲ ଖାଇବେ କହୁଛି। କହୁଥିଲେ ଯିବି ତାଙ୍କ ପାଇଁ ନେଇକି ଆସିବି ଖାଇବେ।
ପିଲା କିଏ ତ ମାନେ ଭଉଣୀଙ୍କ ଝିଅ।
ହଁଁ ବଡ ଭଉଣୀଙ୍କର ଝିଅ ଛୋଟ ଛୋଟ ଅଛନ୍ତିନା ଦିଟା।
ବୋଉ ଆଉ ତମ ଭଉଣୀ ହେରିଆ କଣ କରୁଛନ୍ତି ସମସ୍ତେ।
ଏଇ ଯେ ଭଉଣୀ ଅଛି ବଡ ଭଉଣୀ।
ହୁଁ।
ଏଁ ବଟ୍
ଉ କଣ?
ହମ ଯାଇସେ ଆଚ୍ଛା ଠିକ୍ ହେ। ହେଲେ ସେ ରାଗୁଚି ଛୋଟ ଛୋଟ ପିଲା ଡାକୁଚି ମଝିଆ ଭଉଣୀଙ୍କର ପୁଅ ଆସିଚ। ଏଟା ଏଟା ଡାକୁଚି କହୁ ବେଟା ଆସେ ହମଜା ଆସିଛି ମୁଁ କହିଲି ଯାଉଚି କହୁଛ ଆସୁନୁ ଆସୁନୁ।
କାନ୍ଦିକି ପଡେଇଲା ସେ ମାନେ କଣ ମୁଁ ସାଙ୍ଗ ସାଙ୍ଗରେ ଖେଳେ ନା ସବୁବେଳେ ମସ୍ତି ମଜାକ୍ କରେ ସିଏ ବହୁତ ଭଲ ପାଆନ୍ତି। କହୁଛନ୍ତି ମଉସୀ ରହିଲେ ଆମକୁ ଭଲ ନହେଲେ।
ପୁଣି ଆଉ କିଛି ଦିନ ଗଲେ ପଳେଇବେ ଆଉ
ହଁ କାଲି ପଳେଇବେ କାଲି ନେଇକି ତାଙ୍କୁ ଛାଡିଦେବି।
ଉ ହୁଁ ତମେ ନେଇକି ଯିବ?
ହଁ ହଁ ମୁଁ ହିଁ ତାଙ୍କୁ ନେଇକି ଯାଏ ମୁଁ ତାଙ୍କୁ ନେଇକି ଆସିନ।
ତାଙ୍କ ଘର ପୁଣି କୋଉଠି କଣ ପାଖ ପାଖ ନା ଦୂର?
ପାଗା ରାମେଶ୍ଵର ନୁହେ ସେଇଆଡେ ଅଛି ମୁଁ ବି ଯି ବି କାଲି ଯିବି ତାଙ୍କୁ କଣ ଛାଡିଦେବି ସେ କହୁ ତିଲେ ଆସିବେ ଆଉ ଥରେ ଆସିବେ ରେଷ୍ଟ୍ରି ପାଇଁ ଗୋଟେ ଦିନ ନାଗିବ ନା। ସେଥିରେ ସେଦିନ ଆସିବ ସେ ଦି ଦିନ ରହିକି ଯିବେ, ଏବେଠୁ କେବେଠୁ ଆସିଲେନି? ପନ୍ଦର ଦିନ ହେଇଗଲାଣି ଆସିଛନ୍ତି ଏଇ ରେଷ୍ଟ୍ରିର ଝାମେଲା ଅଛି ଟିକେ ଅ ନା ଭୁଲ ହେଇଯାଇଥିଲା ତାଙ୍କର ଆଧାର କାର୍ଡରେ ତ, ସେଟା ଠିକ୍ କରିଥିଲେ ଆ ଆଜି ଠିକ କଲେ ଯାଇଁକି ଆଧାର କାର୍ଡ ଦେଲି ସକାଳେ ମୋର ଇଏ ବହୁତ କାମ ମମି ଆସିଲା ପଇସା ଦେଲା ସଉଦା ନେଇକି ଆସିଲି। ଆଉ ସେଟା ଆଧାର କାର୍ଡ ନେଇକି ଦେଲି ପି ପିସାଙ୍କୁରୁ।
ହୁଁ ହୁଁ।
ଏଇ ସବୁ କାମ ଆଉ ବହୁତ କପଡା ଥିଲା ଏତେ ବର୍ଷ ହଉଚି ନା ଶୁଖି ପାରୁନି ସେ ଗାଧେଇ ଆସିକି ରଖିଦେଉଥିଲେ ହଁ ଯାଇକି
ବଉତ ନିଅ ହଉଚି।
ପାଚିକି ଆସିକି ପୁରା ଛାତ ଉପରେ ବାଉଁଶ ବାନ୍ଧିକି ପୁରା ସୁ ଉଠେଇଲା।
ହୁଁ
ଏମିତି
ଆପଣଙ୍କ କମ୍ପ୍ଲିଟ ହେଇନି? ହ୍ୟାଲୋ ଭଏସ ଆସୁନି ଆପଣଙ୍କର? ହେଲୋ ହାଲୋ। ହ୍ୟାଲୋ ହ୍ୟାଲୋ। ଆପଣଙ୍କ ଭଏସ ଶୁଗାଯାଉନି ହ୍ୟାଲୋ। ନେଟୱାର୍କ ଜାଗାକୁ ଆସନ୍ତୁ ହ୍ୟାଲୋ। ହାଲୋ ହାଲୋ ହାଲୋ। ହଁ ହଁ।
କହିଲି ପଛେ
ହ୍ୟାଲୋ ଭଏସ ଆସୁନି ଆଜ୍ଞା। ହଁ ହଁ ଆସୁଛି ଆସିଲା।
ହଁ କହିଲି ସିଏ କହିବି ପଛେରେ ମୁଁ ସେଇ
ଆ ହା ହା ଠିକ୍ ଅଛି ଠିକ୍ ଅଛି।
ହଁ।
ଆଉ ଏବେ କଣ କରୁଥିଲେ ବଉ ସବ୍ କଣ କରୁଛନ୍ତି, ବୋଉ, ବାପା?
ବାପା ତାଙ୍କର ବାପା କୁଆଡେ ଯାଇଚନ୍ତି। ବୋଉ ଗୁହାଳ ହେରିକା କରୁଛନ୍ତି ସବୁ ଆଉ ଆଉ ସା ନ ବୋଉ ସେପଟେ କଣ କରୁଛନ୍ତି। ଦାଦା କୁଆଡେ ତାଙ୍କ୍ କାମରେ ଯାଇଛନ୍ତି। ସାନ ଭାଇ ଖେଳିବାକୁ ଯାଇଛି। ତମେ କଣ ଖେଳା ଖେଳି ଭଲ୍ ହ।
ମତେ ମେକଅପ୍ ଆଉ ଅଁ ମାନେ ଜ୍ୟୁଲେରୀ ଏ ସବୁ କିଣିବା ବହୁତ୍ ଭଲ ଲାଗେ।
ହ
ମତେ କପଡା ବି ବହୁତ୍ ମାନେ ସପିଙ୍ଗ୍ କରିବା ବହୁତ ଭଲଲାଗେ। ମୁଁ ଅନଲାଇନ୍ ବହୁତ ସପିଙ୍ଗ୍ କରେ। ସେମିତି ରଖିଦିଏ ଯେତ୍ ତ ପିନ୍ଧିବା ଦରକାର ପିନ୍ଧୁଚି। ଆଉ ସବୁ ସେମିତି ରଖଦିଏ। ଦି ତିନି ବ୍ୟାଗ୍ ନୂଆ ଧରିଚି। ମୁଁ ପିନ୍ଧିବାକୁ ଭଲ ପାଏନି। ସେମିତି ଥୁଆ ହୋଇଚିୂ। ଖାଲି ଦେଖୁଚି ରଖୁଚି ଦେଖୁଚି। ଉଁ ମୋ ମାନେ ଦି ଦିନ ତିନି ଦିନ ଗଲେ ବାହାର କରୁଚି ଦେଖି ନଉଚି। ସଜାଡି ରଖି ଦଉଚି ବ୍ୟାଗ ରେ।
ହୁଁ ହୁଁ
ବୋଉ ଏତେ ପାଟି କରୁଚି କହୁଚି ଅନଲାଇନ୍ କହୁଛନ୍ତି କିଣି ନଉଛି ପିନ୍ଧିବାର ନାଇଁ କିଣିକି ଖାଲି ପଇସା ବର୍ବାଦ ସେଇ ପଇସା ରହିଲେ କିଛି କରିିବି ମୁଁ ପଇସା ରଖିକି କଣ ହବ? ସବୁ ଖର୍ଚ ହେଇଯାଉଚି କିଏ ଯାଉଚି ରଖିବାକୁ।
ହଁ।
ହୁଁ ଦଶ୍ ରଖେନା ପଇସା ଖାଇଦିଏ ନହେଲେ ସପିଙ୍ଗ୍ କରିଦିଏ ଏଇ ଦିଟାର କାମ ମୋର ବଢ଼ିଆ ନାହିଁ ମତେ।
ସ ଉଠିକି ନା ଓଳା ଓଳି ଟିକେ କର ଘର।
ଆଜ୍ଞା।
ପହଁରା ପହଁରି କର।
ହଁ ହଁ ହଁ ଆମର ତିନି ଟାଇମ୍ କରୁ। ସକାଳେ ଭୋର୍ ରୁ ଗଟେ ଯୋଉ ସକାଳୁ ଭୋର୍ ରୁୁ କରୁ। ପୁରା ଉଠିକି ବାସି ମୁହଁରେ କରୁ। ତାପରେ ଚାରିଟା ବେଳେ କରୁ। ଆଉ ଗୋଟେ ବାରଟା ବେଳେ କରୁ। ମାନେ ନମାଜ ପଢିବା ଆଗୁ ପୂର୍ବରୁ ସବୁ କାମ କରେ। ବାରଟା ରେ କରିଦେଲେ ସଫା ହେଇଯାଉଛି। ନମାଜ ପଡି ଦଉଛନ୍ତି। ଟରେ କରିକି ନମାଜ ପଢି ଦଉ। ସନ୍ଧ୍ୟାରେ ତ ଆମର ଝଳା ହୁଏ ନା ମନା ଅଛି। ଝଡେ ଝଡେଇବନି ସଫା କରିବନି। ହଁ ସନ୍ଧ୍ୟାରେ ଆମେ ବି ମୁଁ ବି ଛାଣିନ ପାଟି କରନ୍ତି ବଉ। ଉଁ ଯାଇଁକି କର ସକାଳେ ତିନି ଥର କରିଦେଇଛନ୍ତି। ହଁ ଭଲ ପିଲା କେହି ରହୁନାହାନ୍ତି ତ? ବେଶୀ ଅଡିଆ ହଉନି। ଏବେ ପିଲା ଦି ତିନିଟା ଅଛନ୍ତି ନା। ସେ ଖେଡିକି ସବୁ ଖରାପ କରିଦଉଛନ୍ତି।
ହଁ ମୁଁ କହିଲି ମୋମୋ ଗୁପଚୁପ୍ ହେରିକା ଭଲ ଲାଗେ ଖାଇ ଆକୁ?
ହଁ ମୋମୋଜ୍ ମେରା ମୋର ଫେବରେଟ୍। ଏଇଟା ଟିକେ ଦୂରରେ ମିଳୁଚି ନା ସବୁଦିନ ଖାଇପାରୁନାଇଁ। କେବେ ଯଦି ଯାଉଛି ତ ଖାଉଚି। ନହେଲେ ମତେ ବହୁତ ଭଲ ନାଗେ ଗୁପ୍ ଚୁପୁ କେବେ କେବେ ଖାଇଦିଏ ଏମିତି କିଛି ନାହିଁ ମିଳିଲେ ବି ଭଲ ନ ମିଳିଲେ ସେମିତି ନାହିଁ ମୋମୋଜ୍ ସ୍ କ୍ରେଭିଙ୍ଗସ୍ ଭୋଉତ ମୋର ହଁ ଦହିବରା ମୋର ଫେବ୍ରେଟ୍।
ଦହିବରା ଆଜି ମୁଁ ମୁଁ ଗଲା ପୂର୍ବୁରୁ ଖାଇକି ଯାଇଥିଲି ଢେଙ୍କାନାଳ ଯିବା ପୂର୍
ଦହିବରା ମତ୍ ତେ ସବୁଦିନ ଦେଲେ ବି ମୁଁ ସବୁଦିନ ତିନି ତିନ ଟାଇମ୍ ଦେଲେ ମୁଁ ତିନି ଟାଇମ ଖାଇଦିଏ। ଉଁ ହୁଁ ମିଳୁନି ଏଠି ବଜାରରେ ବଜାର ଦୂରରେ ଆଉ ଗୋଟ୍ ଟେ ବଜାର ଅଛି ସେ ବି ଦୂରରେ ମିଳେ ଏତେ ବାଟ କିଏ ଯିବ।
କାଲି ବା ସେଇ ଦହିବରା ଖାଇବି ବୋଲି କାଲି ସେ ଦହିବରା ଗୁରା ଖାଇବି ବୋଲି ଯାଇଥିଲି ବାର କିଲୋମିଟର ପୁରା।
ବଢିଆ।
ପୁରା କାଲି ଇଚ୍ଛା ହେଲା ବର୍ଷାରେ ଖାଇଆ ପେଇଁ।
ହଁ ସେଇଆ ତ ଭଲ ନାଗେ। ଦହିବରା ମୋର ଫେବ୍ରେଟ ବଢିଆ ନାଗେ ମତେ ତ। ମୁଁ ଯୋଉଠି ଯିବି ଯଦି ସକାଳେ ତ ମୁଁ ଦହିବରା ଖାଏ।
ଦହିବରାଟା ଭଲ ଲାଗେ।
ମତେ ତ ବୋହୁତ ଭ ହଁ ପଖାଳରେ ମୋର ମୁଁ ଖରାଦିନେ ବୋହୁତ ଖାଏ। ଠିକ୍ ଅଛି ରଖିଦିଅ ମୁଁ ଯାଉଛି ଟିକେ ଉଁ ବଜାରରୁ ଆସିକି କରିବି କାଟି ଦିଅ।